ହ୍ୟାଲୋ ହଁ ଶୁଭା ଗଲା? ହଁ ହୁଁ ଆଉ କଣ କଣ ସବୁ କରିଛନ୍ତି ଆପଣ?
ହଁ ଏବେ ଟିକେ ରେଷ୍ଟ ନଉଛୁ ଆଉ ଟିକେ ପରେ ଘର ଓଳିଆ ହବ ଖରା ତ ଛ ଆମ ଆଡେ ଆଜି ଖରା ହଉଛି।
ଆଚ୍ଛା ଆମ ପଟେ ତ ମେଘ ଢାଙ୍କିକି ଅଛି ବର୍ଷା ଦେବ ପୁଣି ସେ ଏତି ଲାଗୁଛି ଆଉ ବର୍ଷା ଆସିପାରେ ଆମ ପଟେ।
ତିନି ଦିନ ତ ବର୍ଷା ହଉଥିଲା ବହୁତ
ହଁ ହଁ ହଁ ତିନି ଦିନ ହେଲା ବର୍ଷା ଲାଗିକି ରହିଛି।
ଯୋଉ ତମ ପଟେ ଜଙ୍ଗଲ ଛତୁ ତ ହଉଥିବ?
ହଁ ହଁ ହଁ। ଜଙ୍ଗଲ ଛତୁ ଆ ଏପଟେ ଦେଖା ଦେଇନି ମାନେ ହଁ ଆଣି ନାହାନ୍ତି ଏପଟେ ଜଙ୍ଗଲ ଛତୁ, କାହିଁକି ନା? ହଁ ଏପଟେ ବାହାରିନି ବୋଧେ ସେମିତିକା ମୁଁ ତ କାହିଁ ଦେଖିବା ପାଇଁ ମିଳୁନି। କୁଟା ଛତୁ ମଧ୍ୟ ଖାଇବାକୁ ଏ ଏଇଥର ମାନେ ଖାଇନି। କୁଟା ଛତୁ ମଧ୍ୟ ଖାଇନି ଆଉ କଣ ବାଲି ଛତୁ ବାହାରେ। ସେଗୁଡା ଖାଇନି ଆଉ ଜଙ୍ଗଲ ମାନଙ୍କରେ ବି କାହିଁ ଦେଖିନି। ଏବଂ ଏଥର କାହିଁକି ନା ଛୁଆର ବାପା ତ ନେଇକି ଆସନ୍ତି। ଘରକୁ ଆସିଲା ବେଳକୁ କଉ ଜଙ୍ଗଲକୁ ଯାଆନ୍ତି ଆସିକି ବୁଲିବା ପାଇଁ ଯାଆନ୍ତି ଛତୁ କାଳେ ଯାଇଥିଲେ। ଏ ମାଛ ଧରିବା ପାଇଁ ଯାଇଥିଲେ। ଏ ଯୋଉ ବର୍ଷା ହେଲା ସେଥିରେ ମାଛ ଧରିବା ପାଇଁ ଯାଇଥିଲା, ମାଛ ଆଉ ପୁଣି ଯଉ ଗେଣ୍ଢା କହନ୍ତି ଆପଣ ଜାଣିଛନ୍ତି କି ନାଇଁ ହଁ। ହଁ ସେଗୁଡା ଆଣିବା ପାଇଁ ଯାଇଥିଲେ ଆମେ ରୋଷେଇ କରିକି ଖାଇଲୁ।
ହୁଁ ଆମର ଖାଉ ତାକୁ ଆମେ ଆମେ ଆମେ ତାକୁ ଖାଉନୁ।
ଆଚ୍ଛା। ହଁ ଏପଟେ ଖାଆନ୍ତି କାହିଁକି ନା ପିଠା ବି ମଧ୍ୟ କରାହୁୁଏ। ଆପଟେ ହଁ ଆମ ପଟ୍ ହଁ ହଁ।
ସେ ତ ଭାରି ଆଇଁଷି ଆସ ମାନେ ବାସ୍ନା ହୁଏ ସେଇଟା।
ହଁ ସେଇଟା ବାସ୍ନା ହୁଏ ରୋଷେଇ କଲା ବେଳକୁ ଜାଣିଛନ୍ତି? ଆପଅ ପର ତମେ ସେ ଗୁଡାକୁ ଛଡେଇ ସାରିଲା ପରେ ତାପରେ ଛଡେଇ ସାରିଲା ପରେ ସେ ତେଲ ଦେଇକି ଭାଜି ଦେଲା ପରେ
ସିଏ ହାତ ବି ମାରିଲେ ବି ବହୁତ ହାତ ବାସ୍ନା ହୁଏ। ଭଲ ବାସ୍ନା ହୁଏନି ଯେତେ ଧୋଇଲେ ବି ଯାଏନି।
ହଁ ସେଇଟା ତ ଯିବନି କାହିଁକି ନା ଟିକେ ହଁ ଆଉ ଏପଟେ ଖାଆନ୍ତି ଆମେ ମଧ୍ୟ ଖାଉ କାହିଁକି ନା ପିଠା ମଧ୍ୟ କରାହୁଏ ଏପଟେ। ମୁଁ ତ ଜାଣିନଥିଲି ପିଠା କରନ୍ତି କି ନାଇଁ ମୁଁ ତରକାରୀ ଖାଇଛି, କାହିଁକିନା ତା ସହିତ କୁନ୍ଦରି ମଧ୍ୟ ମିଶାନ୍ତି। ଏଗୁଡ଼ା ସବୁ ତରକାରୀ ମିଶାଇକି ରୋଷେଇ କରନ୍ତି। କିନ୍ତୁ ଜାଣିନଥିଲି ପିଠା କରନ୍ତି କହିକି। ମୋ ଶାଶୁ ଘରକୁ ଆସିଲା ପରେ ମୁଁ ଜାଣୁଛି ଗେଣ୍ଡାର ବି ପିଠା କରାହୁୁଏ। ଆଉ ଯେଉଁ କହିଲି ଆପଣ ତାଙ୍କର ବାଉଁଶର ବି ପିଠା ସେଗୁଡ଼ା ବି କରାହୁଏ ଏଠି। ଆଉ ତାପରେ ଆମ୍ବ ଯୋଉ, ଆମ୍ବ ପାଚେ ଆମ୍ବ ର ରସରେ ମଧ୍ୟ ପିଠା କରନ୍ତି।
ଆମ୍ବ ରସ ପିଠା ମୁଁ ଜାଣେ।
ଜାଣିଛନ୍ତି ଆପଣ?
ହଁ, ସେଇଟା ତ ହୁଏ ବୋଲି ମୁଁ ଜାଣିି
ହୁଁ ମୁଁ ଜାଣି ନଥିଲି ମଁ ଆମ ପଟେ ଏଗୁଡା ସବୁ ଜଣା ନଥିଲା।
ଆମ୍ବଳ ପିଠା ଆଉ ଗୋଟେ ଯୋଉ ତାଳ ଯୋଉ ଜାଣିଛନ୍ତି ତାଳ
ହଁ ହଁ ତାଳ ପିଠା ମୁଁ ଜାଣିଛି ସେଗୁଡା ବାସ୍ନା ବି ବହୁତ ବଢିଆ ଲାଗେ।
ହୁଁ ପଣସ ତାଳ।
ହଁ ପଣସର ବି ପିଠା କରନ୍ତି ଜାଣିଛି। କିନ୍ତୁ ପଣସ ପିଠା ମୁଁ ଖାଇନି କାହିଁକି ନା ସେଇଟା ଗୋଟେ ବାତୁଲ ଟାଇପ ର ଭାତ ଭାତ ହେଲେ ଖାଆନ୍ତି ନାହିଁ ସେଗୁଡା। ତ ଜାଣିଛି ସେଗୁଡା।
ଆମ ପଟେ ଯୋଉ ପଣସ ଟା ପାଚିବା ପୂର୍ବରୁ ଯୋଉ କଞ୍ଚା ଟା ଥାଏ। ତାକୁ ରୋଷେଇ କରି ଖାଆନ୍ତି ବଢିଆ ଲାଗିବ।
ଆଚ୍ଛା ଆଚ୍ଛା କେମିତି ରୋଷେଇ କରନ୍ତି ଆପଣ?
ସେ ତାର ସେଇ ପଣସୀରେ ବହୁତ ପ୍ରକାର ଜିନିଷ ହେଇପାରିବ ଯେମିତି କିି ଉଁ ତାକୁ ଭାଜିକି ଖାଇ ପାରିବୁ ତାପରେ ଗୋଟେ ଚିଲି କରିକି ଖାଇଥିଲି। ଆଉ ଗୋଟେ ହଉଛି ଯେମିତି ଆମର ମାଂସ ରନ୍ଧା ହଉଛି।
ହଁ ହଁ ହଁ।
ଇଏ ଗୋଟେ ଟାଇପରେ ଖାଇପାରିବ। ଆଉ ଗୋଟେ ଟାଇପ ର ଚାଉଳ ଦେଇକି ତାକୁ ଛୋଟ ଛୋଟ ବରା କରିକି ତାୱରେ ସେକ। କି କି ଖାଇପାରିବ।
ଆଛା, ଆଛା। ହଁ ସେଗୁଡା ତ। ଏପଟେ ତ କାଲି ରୋଷେଇ ହିଁ କରନ୍ତି ଜାଣିଛି ଏପଟେ ସେମିତିକାହା କିଛି ଜାଣିନି। ହଁ ଏବେ ତ ପଣସ ପାଚିଗଲା ହିଁ ଆଗରୁ ସେ କଞ୍ଚାାଗୁଡା ବାହାରୁଥିଲା ଏବେ ଦୋକାନ ମାନଙ୍କରେ, ପଣସ ଗଛ ଆମ ନାହିଁ ଏପଟେ। ସେ ହୁଁ ସେ ଏଇଟା ଯାଜପୁର ଯେଉଁ ରାସ୍ତା, ସେପଟେ ବେଶୀ ଦେଖିବାକୁ ମିଳେ। କାହିଁକି ନା ଯୋଉ ମ ନଣଦକୁ ଦେଇଛନ୍ତି ସେପଟେ, ସେମାନଙ୍କୁ ପଟେ କହନ୍ତି ଆମ ପଟେ ପଣସ ଗଛ ଅଛି ବହୁତ। ଏପଟେ ନାହିଁ, ପଣସ ଗଛ ବି ନାହିଁ। ତାଳ ଗଛ ବି ନାହିଁ ସେମିତିକା ଦେଖିନି। ତାଳ ର ମଧ୍ୟ ପି ଠା ବି ବହୁତ ଭଲ ଲାଗେ କିନ୍ତୁ ଆଜି କାଲି ମୁଁ ଖାଇନି। ହେଇଗଲା ହିଁ କାହିଁକିନା ଏପଟେ ଯେଉଁ ହଁ ବିକ୍ରି ମିଳେ ତ ଏପଟେ ଦେଖିବାକୁ ମିଳେନି। ନହଲେ ତ ହଁ ଛୁଆର ବାପା ସେ ସବୁ କିଛି, ଯୋଉ ଜିନିଷ ଟା ନୂଆ ଦେଖିଲା ମା ରେ ଆଣନ୍ତି ଏପଟେ
କିନ୍ତୁ ଏବେତ ଏପଟେ ଗୋଟେ ଜିନିଷ ସବୁ ପ୍ରକାର ଜିନିଷ ଖୋଜିଲେ ମିଳିବ। ମାନେ ମାର୍କେଟରେ ମିଳିଯିବ, ଗୋଟେ ଗୋଟେ ଜାଗାରେ-
ହଁ ବଜାର ମାନଙ୍କରେ ତ ମିଳିଯିବ କାହିଁକି ନା- ଯୋଉଠି ମାନେ ସବୁ ଦିନ ମାର୍କେଟ ମାନେ ସବୁଦିନ ଯୋଉ ବଜାର ବସେ ନା ସେ ଗୁଡାରେ ମିଳିଯାଏ ଏବେ ହଁ ଅ
କିନ୍ତୁ ଗୋଟେ ଗୋଟେ ଜିନିଷ ଦେଖିବାକୁ ଟାଉନ ମାନଙ୍କରେ ମିଳେ, ଦେଖିବାକୁ ସ୍ବପ୍ନ ଯୋଉଟା ହେଇଯାଏ। କିନ୍ତୁ ଛୋଟ ଛୋଟ ଛୋଟ ମାନେ ଗାଁ ଗହଳିରୁୁ ଯୋଉ ଯୋଉ ଜିନିଷ ଆମେ ଖାଇବାକୁ ପାଉନଥିବେ ଯୋଉ ଟା ମୁଁ ଖୋ ମୋ ଖୋଜୁଥିବି ଯେ ଜିନିଷ ଆମେ ଖାଇଆକ୍ ତା କରୁଚେ ପାଉନି ଠିକ ସେ ଜିନିଷରେ ସବୁ ମିଳିଯାଇପାରେ ଏବେ ମାର୍କେଟ୍ ରେ ବି ଏଠୁ ହଉଚି ଜାମୁକୋଳି।
ହଁ ହଁ, ଜାମୁକୋଳି ଆ ମୁଁ ଖାଇଲି କାହିଁକି ନା ଆମ ଶ୍ୱଶୁର ମାନେ ଯୋଉ ଉଁ ଯାଆନ୍ତି ଜଙ୍ଗଲକୁୁ ସେଥିରୁ ଆଣିଥିଲେ ଜାମୁ କୋଡି ଆଣିଥିଲେ। ପୁଣି ଖଜୁରୀ ସେଗୁଡ଼ା ମଧ୍ୟ ଆଣିଥିଲେ। ସେଗୁଡ଼ା ମୁଁ ଖାଇଛି।
ହଁ ହଁ ହୁଁ।
ଆଉ କଁ ଆଉ କଣ ଆପଣଙ୍କ କଣ କଣ? ଆପଣଙ୍କ ଘରେ କିଛି ଚାଷ କରନ୍ତିନି ଆମେ ଯେମତି କୁକୁଡ଼ାକୁ ପାଳିଛୁ ସେମିତି।
ଆମ ୟେଥେ ମୋ ଶ୍ୱଶୁର ବହୁତ୍ ସାରା ଚାଷ କରନ୍ତି ଯେମିତି ଧାନ, ବିରି, ମୁଗ।
ଆଚ୍ଛା ଆଚ୍ଛା। ଆପଣଙ୍କର ପୁରା ଡାଲି ଉପରେ।
ହୁଁ, ଧାନ ବି ହୁଏ ଉଁ ତାପରେ ଇମ୍ ଆମର ଗୋଟେ ଫାର୍ମ ଅଛି ସେଠି କୋଉ ଯୋଉ ମାଛ ଚାଷ ହଉଚି ଆଉ କହୁ ପନିପରିବା ଟାଇପ୍ ଚାଷ ହଉଛି। ଏ ଆମ୍ବ ସିଜିନ୍ ଆମ୍ବ ସିଇନ୍ ମାନେ ଇଏଟେ ସିଜିନ୍ ରେ ଆମ୍ବ ହଉଉନ୍ ଚାଷ ବି ହଉଛି ଆଉ ଛ ଆଉ ଏମିତି ସବୁ ଚାଷ ଶଶୁର କରନ୍ତି। ଆଉ ଏମାନ ଏ ପିଲା ତ ବାହାରେ ରହିଲେ।
ହଁ ହଁ ହଁ ହଁ। ହଁ ସେଇଟା ନିହାତି କରିବା ଦରକାର କାହିଁକି ନା କିଛି ନା କିଛି କରିଥିଲେ ଏଁ ନିଜେ ହିଁ ଇଏ ହବ ଆଉ କଣ?
ହୁଁ ସେ ମାନେ ଆମକୁ କିଣିବାକୁ ପଡୁନି ଯେହେତୁ ହଉଛି ଚାଷ କରିକି ଆମେ ଟିକେ ପାଉଚୁ ଭଲ ଜିନିଷ।
ହଁ ହଁ ସେଇଟା ହିଁ ବଡ କଥା କାହିଁକି ନା ଦେଖନ୍ତୁ ନିଜ ଆମେ ଆମେ ଯେପରି ଆମ ନିଜ ବାଡିରେ ପନିପରିବା ଆମେ ଚାଷ କରୁଛୁ ଯେହେତୁ
ଉଁ
ଆମ ସ ଆମର ସତେଜ ପନିପରିବା ଯୋଉ ବାହାରୁଛି ଆମେ ସତେଜ ପନିପରିବା ବ୍ୟବହାର କରୁଛୁ। ଆଉ ଲୋକମାନେ ଏବେ ବଜାରରେ ଯୋଉ ଉ ତ ସାର ପକେଇକି ସବୁ ଅଁ ବିକ୍ରି କରୁଛନ୍ତି। ଆଉ ସେଗୁଡା ଖାଇଲେ ତ ଦେହ ପାଇଁ ବି କ୍ଷତି। ଆଉ ସେଥିପାଇଁ ଆମେ ନିଜେ ହିଁ ପନିପରିବା କିଣବା ପାଇଁ ପଡ଼େନି। ଆଉ ସେଗୁଡା ନିଜେ ହିଁ ବ୍ୟବହାର କରୁଛି। ଯେତକି ହୁଏ ଆମ ତ ବେଶୀ ଲୋକ ଫ୍ୟାମି ବଡ ଫ୍ୟାମିଲି ନୁହେଁ ନା। ଛୋଟ ଫ୍ୟାମିଲି ମ ଶାଶୁ ଶଶୁ ର ମୁଁ। ଛୋଟ ପିଲା ତ ସେ ଖାଇ ପାରିବନି ଆଉ କେତେ ବା ଖାଇବ ସେ। ଆଉ ଆମେ ତିନି ଜଣ ଆମେ ଚଡ଼ି ଯାଉଛୁ। ଆଜ୍ ଛୁଆର ବାପା ତ ସେପଟେ ବାହାରେ ବାହାରେ ରହୁଛନ୍ତି। କାମ କରୁଛନ୍ ତି ଆଉ ସେ ଆସିଲା ପରେ ପନିପରିବା ନେଇକି ଯାଆନ୍ତି। ଆସିଲା ପରେ ସେମାନେ ମାସେ କି ପନ୍ଦର ଦିନ ପରେ ଆସନ୍ତି ସେମାନେ ନେଇକି ଯାଆନ୍ତି। ଆଉ କଣ?
ଉ ହୁଁ।
ହୁଁ ଆଉ ଉମ୍ ଏଇ ଆସେଲା ମାତ୍ରେ ଏଇ କୁକୁଡାକୁ ବି ଦେଶୀ କୁକୁଡା। ଆମରେ ଇଏ ହୁଏ। ଆଇଁଷ ହୁଏ। ସେମାନେ ଆସିଲେ ହିଁ ଆଉ କଣ ଆମେ ସେ ଇଏ କୁ ବେଶୀ ମାନେ କରୁନି କାହିଁକି ନା ଖୁକୁଡା ଯେହେତୁ ଅଛି, ମୋ ଶାଶୁ ଶଶୁର ହଁ କହନ୍ତି ଆଉ ଏଇଗୁଡା ଖାଇଲେ ହିଁ ଭଲ। ଯୋଉ ର-ରୋଗୀ ଲୋକମାନଙ୍କୁ ଦେଖିବେ କହନ୍ତି ମୋ ଶଶୁର ରୋଗୀ ଲୋକ ମାନଙ୍କୁ ଏମିତି ମାନେ ଦେଶୀ କୁକୁଡା ହିଁ ଖାଇବା ପାଇଁ କହନ୍ତି ଆଉ ମାନେ ଠିକ୍ ସାଇଜ୍ ର ହିଁ ଖାଇବାକୁ କହନ୍ତି କାହିଁକିନା ବେଶୀ ଇଏ ବି ନୁହଁ। ମତେ ଥରେ ଆଣି ଦେଇଥିଲେ ମୁଁ ମୋର ଛୋଟ ଛୁଆ ଥିଲା ନା। ତ ମତେ ଇଏର ମାନେ ଚିକେନ ଦଉନଥିଲେ ସେ ଏବେ ଉଁ ସେଗୁଡା ଖାଇନଥିଲି ବେଳକୁ ମତେ ଯୋଉ ବାହାରୁ ଆଣି ଦେଇ ଥିଲେ ଖାଇବା ସେତେବେଳକୁ କୁକୁଡ଼ା ଆମର ମାନେ ଲୋପ ପାଇଯାଇଥିଲା କାହିଁକି କିନା ଏଇ ଯୋଉ ତ କୁକୁର ମାନେ ଧରିକି ନେଇଯାଉଛନ୍ତି ଏବେ ଯୋଉଁ ବର୍ଷା ଦିନରେ ଯଉ ଉ ଚାରିଆଡେ ଗଛ ପତ୍ର ବାହାରିକି ପୁ ଇଏ ହେଇ ସାରିଲାଣି ମାନେ ସେଥିପାଇଁ ସେଥିପାଇଁ ସେତେବେଳକୁ ନଥିଲା ବେଳ କୁ ଆଉ ସେ ଛୁଆ ତ ବ-ବର୍ଷା ଦିନରେ ହେଇଛି ଆଉ କଣ? ସେତେବେଳକୁ ମତେ ଆଣି ଦେଇେଇଥିଲେ ବାହାରୁ ମତେ ଜମା ଭଲ ଲାଗିଲାନି ସେ ମାଂସ ଯୋଉ ଦେଶୀ ମାଂସ। ଆଣି ଦେଇଥିଲା ସେଟା
ଅଭ୍ୟାସ ହେଇଗଲାଣି ନା ଘରେ ଘର ମାଂସ ଟା ଖାଇକି ଆଉ ବାହାର ଟା ଏତେ ଭଲ ଲାଗୁନଥିବ।
ସେଥିପାଇଁ ଆମର ପର୍ବପର୍ବାଣିରେ- ଆମର କିଣିକି ହିଁ ଆଣନ୍ତି ଯଦି ନଥାଏ। କାହିଁକିନା ଆମେ ତ ଏବେ ରଖିଛୁ। ତ ଏଇତ ଜାଣିଛନ୍ତି କୁକୁର ମାନଙ୍କର ହଃ ସେମାନଙ୍କର ବି ଖାଦ୍ୟ ପାଇଁ ସେମାନେ ଖୋଜି ବୋଲୁଥାନ୍ତି ଆଉ କଣ। ହଉ ଠିକ ଅଛି ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଠିକ ଅଛି। ଆଉ ନେକ୍ସ ଟାଇମରେ ଦେଖାହବ ହଉ ହଉ ଠିକ ଅଛି।